ହ୍ୟାଲୋ ହ୍ୟାଲୋ ଗୁଡ଼ ମର୍ନିଂ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
କଣ କରୁଚ?
ହୁଁ ଏବେ ପିଲାଙ୍କୁ ଯେତେବେଳେ ଫୋନ କରିଥିଲ ଯାଇଥିଲି ଏ ପିଲାଙ୍କୁ ଛାଡିବା ପାଇଁ ଟିଉସନ।
ହଁ ହଁ ଛାଡିକି ଆସିଲେ?
ହଁ।
ଉଁ ହୁଁ କୋଉଥିରେ ଯାଇଥିଲେ?
ଏଇ ପାଖରେ ଚାଲିକି ନେଇକି ଯାଇକି ଛାଡିକି ଆସି
ଉୁଁ ହୁଁ। ଆଉ କଣ ଓଡ଼ିଆ ପର୍ବପର୍ବାଣି କଣ ଚାଲିଛି ତମ ପଟେ?
ଏବେ ତ କିଛି ନାହିଁ।
ଯେମିତିକି ଆମର ପର୍ବପର୍ବା ଓଡ଼ିଆ ପର୍ବ ପଡେ ଆମର ସଂକୃତି, ପରମ୍ପରା, ଗୌରବ। ରଥଯାତ୍ରା ହଉଛି ଗୋଟେ ରଜ କିମ୍ବା
ହଁ ସେଟା ତ ସବୁ ହୁଁ, ରଥଯାତ୍ରା ଟା ଆଗକୁ ଆସୁଛି ନା, ହେଲେ ରଜ ଫଜ ତ ସ ହେଇ ଗଲାଣି।
ଏ ଗୋଟେ ମକର ସଂକ୍ରାନ୍ତି ଭଲ ବି ସିଏ ବି ଗୋଟେ ତାଙ୍କର ଟାଇମ୍ ଆସିଲେ ସେ ଭଲ ବା- ବାଗରେ ପାଳନ ହଉଛି।
ହଁ।
ହୁଁ, ହୁଁ।
ଏବେ ତ ଖାଲି ରଥଯାତ୍ରା ଟା ଅଛି, ଏ ରଥଯାତ୍ରାକୁ ଦେଖିବା ଆଉ।
କଣ କହିଲେ?
ରେ- ଏବେ ତ ରଥଯାତ୍ରା ଆସୁଛି, ରଥଯାତ୍ରାଟା ଯା ପାଳନ ହବ ଆଉ, ରଥ ପଥ ଟଣା ହେବ ଆଉ କଣ।
ନିହାତି।
ହଁ ଆଉ ଯିବେ ପୁରୀ ଆଡେ ରଥ ଟାଣିବାକୁ?
କଣ କହିଲେ?
ରଥରେ କୋଉଠିକି ଯାଉଛନ୍ତି ପୁରୀ ଆଡ଼େ ରଥ ପଥ ଟାଣିବାକୁ?
ହୁଁ, ଯାହା ହେଲେ ଆଉ ତାଙ୍କ ପରମପୂର୍ବା ସିଏ ଯୋଉ ଭଳିଆ ପରମ୍ପରା ସେ ଯିବାକୁ ପଡ଼ିବ ଆଉ। ତାଙ୍କ ବିଷୟରେ କଇ ନ କହିଲେ କହିଲେ ସରେ ଆଉ। ସେଉଠୁ ଓଡିଆ ବରପଡ ମାନେ ଓଡ଼ିଶାର ମାନେ ଯୋଉଟା କି କଣ କୁହନ୍ତି କହିଲ ବଡ଼ ପର୍ବ।
ହଁ।
ନ ଗଲେ କେମିତି ହବ? ତାଙ୍କର ଅନୁଭୂତି ଗୋଟେ ଅଲଗା ପ୍ରକାର ଅନୁଭୂତି ନା ଜଗନ୍ନାଥ ଓଡ଼ିଶାର। ଆମେ ଦେବତା ସିଏ ଗୋଟେ ନା ଆଉ।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
ଏଠି ଜଗନ୍ନାଥ ବିଷ୍ଣୁଙ୍କର ଅବତାର ଆଉ ବି ଅଛି ତାଙ୍କର ତାଙ୍କର ସହ ବଳଭଦ୍ର, ସୁୁଭଦ୍ରାଙ୍କର ପୁ- ମାନେ ଏମିତି ସବୁ ବହୁତୁ ପ୍ରକାର ଅଛି।
ହଁ।
ଆଉ କଣ ଆଉ ତୋମର ଏବେ ଏଇ ବସିଛି କିଛି ପାଇଁ। ଗୋଟେ ଜାଗାରେ ମୁଁ କହିଲି ଟିକେ କଥା ହବା। ଟିକେ ବୁଝା ବୁଝି ହେବା ତାପରେ କାମ କରିବା ଆଉ।
ହଁ, ହଁ।
ହୁଁ, ଆଉ ଆଉ କାଲି ବର୍ଷା ପ-ପାଗ କେମିତି?
ବର୍ଷା କାଲି ହେଇନଥିଲା। ଆଜି ବି ପ୍ରବଳ ଖରା ଅଛି। ବର୍ଷା ନାହିଁ।
ହୁଁ, ହୁଁ। । ଆଉ ରୋଷେଇବାସ କଣ ହେଲାଣି?
ରୋଷେଇ ଅଁ, ସକାଳେ ଖାଲି ଟିକେ ସୁଜି ଉପମା କଲି। ପିଲା ଖାଇଲେ।
ହଁ।
ଆଉ କିଛି ହେଇନାହିଁ ହବ ଆଉ।
ଓହୋ, ଭାଇ ତ ନାହାନ୍ତି ଆଉ ନା କି?
ନା ସିଏ ନାହାନ୍
ଆଉ ରୋଷେଇ କଣ ବି ଶୀଘ୍ର ସକାଳୁ ବା ଇଏ କରିବ।
କିନ୍ତୁ ପିଲାଙ୍କ ପାଇଁ ସୁଜି ଉପମା କରିଦେଇଛି ମୋ ଶାଶୁ ଶ୍ୱଶୁର ସେ ଉପମା ଫୁଫମା ଖାଇବେନି ତାଙ୍କ ପାଇଁ ରୁ ଟି କରିବାକୁ ପଡ଼ିବ କରିନାହିଁ କରିବି। ହୁଁ।
ଶାଶୁ ଶ୍ୱଶୁରଙ୍କ ଦାନ୍ତ ରେ ହବ ତ।
ହଁ।
ଓହୋଃ।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
ମୋର ଗୋଟେ ଆଈ ଅଛି ମାନେ ମୋ ବୋଉଙ୍କର ମା ହେଲା କି‌।
ହୁଁ।
ତାଙ୍କ ବଂଶବର୍ତ୍ତ ରୁ ସମସ୍ତେ ଉପରକୁ ଟିକେଟ୍ କାଟିଲେଣି ସିଏ କିନ୍ତୁ ଅଛି। ସିଏ ପୁରା ନେଙ୍ଗେଡ଼ି ହେଇଗଲାଣି। କିନ୍ତୁ ତାର ଆଜି ପର୍ଯ୍ୟନ୍ତ ଗୋଟେ ଦାନ୍ତ ପଡି଼ନି ସେ ମଟନ ବି ଖାଇ ଦଉଛି ଚୋବେଇ କି।
ଓ ହୋ।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
ହଁ ହଁ।
କାହିଁ ତ ମୋର ଯୋଉ କାଲି ଠୁ ଆଜି ପର୍ଯ୍ୟନ୍ତ ଯେତିକି କଥା ହେଲିଣି ଯୋଉ ଚଉଦଟା କି ତେରଟା ମୁଁ କଲିଣି କମ୍ପ୍ଲିଟ୍।
ହଁ ହୁଁ।
ତାର କିଛି ତ କାହିଁ ପେଲ୍ଡିଙ୍ଗ୍ ରେ ଆସୁନେଇଁ କିଛି। ଯେମତି ପିଲାମାନଙ୍କର ଅଠରଟା ଉଣେଇଶ ଟା ହେଲେ କେତେ ଆସୁଛି କଣ ଏମତି କିଛି ଦେଖଉନି କି।
ପଇସା ନା।
ହୁଁ।
କିଛି ଅସିନି।
କିଛି ଦେଖଉନି।
ସେଇଟା ଆସିବ ପୁରା କମ୍ପ୍ଲିଟ୍ କଲେ ଆସିବ କାହାର କେମତି ଉଁ ଥରେ। ମୋର ତ ଉକ୍ ଯା ଫାଷ୍ଟ। କଲ୍ ଗୋଟେ ସେପଟ୍ ସାଇଟ୍ ରୁ ଆସିଥିଲା ନା, ସେପଟ୍ ସାଇ ଟ୍ରୁ ଆସିଥିଲା ମୁଁ କଥା ହେଇଥିଲି ସେଇ ପାଂଶ ଟା କଲ୍ କଥା ହେଇଥିଲି ତାପରେ। ପଳେଇ ଆସିଥିଲା ୱାନ୍ ସେଭେଣ୍ଟି ଏଇଟ୍ ଆସିଥିଲା ତାଙ୍କର। ଉଁ ତାପରେ ଆଉ ଟୋଟାଲ୍ ଆସିନି ମୋର ତ ତିରିଶ୍ ଟା କମ୍ପ୍ଲିଟ୍ ହେଇଗଲାଣି ଆଉ ଟୋଟାଲ୍ ଆସିନେଇଁ।
ମାନେ ଏଇ ଯୋଉରା ଏଇ ରା ତିରିଶ୍ ଟା ତମର କମ୍ପ୍ଲିଟ୍ ହେଇସାଇଲାଣି ଏଇରା ଆସିନେଇଁ।
ନାଁ।
ଆଉ କହୁଚନ୍ତି ଆହୁରି ପାଞ୍ଚୁଟା କଲ୍ ହେଇପାରିବ ମାନେ ମୋ ପଟୁ ହେଇପାରିବ ନା କଁ।
ତମ ସାଇଟ୍ ରୁ ଆସିପାରିବ କଲ୍ ମୋର ଆଉ ତିରିଶ ଟା ହେଇଯାଇଛି ମୋର ଆଉ ଯିବନି।
ଓହୋ ଖାଲି ଯା ମୁଁ କରିବି ଆଉ ନାଇଁ କି।
ହଁ।
ଓ ହୋ କାଲି ଜଣେ ଭଉଣୀ ସେମିତି କହିଥିଲେ କଲ୍ କରିବା ପାଇଁ କଇଲେ ତାଙ୍କୁ। ତାଙ୍କର ସେମତି କୋଉ ବାଣିଜ୍ୟ ବିଭାଗ ବିଷୟରେ ସେ ଟିକେ ବ କହିବେ ବୋଲି ଯେ। ଆଉ କଥା ହେଇ ପାଇଲିନି କାଲି ରାତି ହେଇଗଲା ଅଧିକ ଓଭର୍ ରାତି ହେଇଗଲା ଆଉ କଥା ହେଇ ପାଇଲିନି ସେ ରାଗି ଥି ଥିବେ ମୋ ଓପରେ ଆଉ କହିଲା ପରେ ଆଉ ଏଇନା ମେସେଜ୍ କରୁଛି ଯେ ରିପ୍ଲାଏ ଦଉ ନାହାଁନ୍ତି।
ଅଁ ହଁ ମୁଁ ତ କାଲି ତମୁକୁ କହିଲି ତମେ କହିଲ ହଁ। କଲ୍ କରିବ ବୋଲି ମୋତେ ବି ନିଦ ହେଇଯାଇଛି ମୁଁ ସୋଇ ପଡିଛି।
ତାପରେ ଇଆଡେ ପୁଅଟା କାନ୍ଦିଲା ତ ପୁଅଟା କାନ୍ଦିଲା ଆଉ ଉପୁ ଉପୁରୁକୁ। ପଳେଇ ଆଇଲା ଖାଲି ମୋବାଇଲ୍ ଟା ଛଡ଼େଇକି ନେଇକି ଗଲା ଘରେ ମୋବାଇଲ୍ ଦେଖିଲାନି, ମୋ ମୋବାଇଲ୍ ଟା ଛ
ହଁ, ହଁ, ମୁଁ ବି ଶୋଇପଡିଲି। ତା'ପରେ କମ୍ପ୍ଲିଟ୍ ହେଇନ ନା, ଜଣଙ୍କୁ କଲ୍ କଲି ନିଦ ଭାଙ୍ଗିଲା, ଯେତେବେଳେ ଫୋନ୍ କଲି। ହୁଁ। ସେତ ଆଉ ରିସିଭ୍ କଲେନେଇଁ? ଏଁ-ଏଇଟା ରିଜେକ୍ଟ କଲ୍ ହେଇଗଲା। ମୁଁ କଇଲି ରିଜେକ୍ଟ ହେଇ ଯାଉ ବରଂ ମୁଁ କଂ
ହୋଉ, ମାନେ ସେଇଟା କାହା ପାଖକୁ କରିଥିଲେ?
ଅଲ୍ଗା ଗୋଟେ ସାଙ୍ଗ ପିଲା ଟା।
ହୁଁ -ହୁଁ।
ଆଉ ଉ-ହୁଁ।
ଆଉ କଣ ତ ସ୍ନାନ ପୂର୍ଣ୍ଣିମା ପରଠାରୁ-ଉ ଠାକୁର ରହିବେ, ପନ୍ଦର ଦିନି ଅଣସର ଘରେ। ପ୍ରବଳ ଗରମ ହବ।
ହଁ, କାଲି ବା ପୂର୍ଣ୍ଣମା।
ହଁ, ହଁ, କାଲି ପା ଶ୍ରଦ୍ଧା, ଆଉ ପନ୍ଦର ଦିନି ପୁଣି-ଇ -ପୁରା ଗରମ୍-ଉଁ-ଉଁ-ଗରମ୍ ତ ଯାଆ ହୋଉଛି ହୋଉଚି। ଆଉରି ବେଶି ଗରମ୍ ହବ।
ଆମର ତ ଚାଲିଛି, ଏବେ ଚାଲିଛି ସବୁ ଉସ୍ ମାନେ ଷ୍ଟାନ ପୂର୍ଣ୍ଣମା ପାଇଁ ମଣ୍ଡପ ଚାରିପଟେ ସଫା ସୁତର ଚାଲିଛି, ଏବେ ଅବିକା। ଘାସ ପତ୍ର ଯାହା ଉଠି ଯାଇଛି, ତା'ପରେ-ଏଁ-ଏଁ-ଖୁଣ୍ଟ ପୋତା ହବ-ଅଁ-ଅଁ-ତଳା ମରାହ ହବ। ଜଗନ୍ନାଥ ମନ୍ଦିରଟା ଆମ ଘରୁକୁ ଲାଗିଛି ନା।
ହଁ-ଅଁ।
ହୁଁ, ସବୁ କରିଆକୁ ପଡୁଛି।
ହଁ-ଅଁ।
ଆଉ। ତୁମର ଯଉ ଘରେ ସବୁ ଭଲ ଅଛନ୍ତି?
ସୁୁଭିଲାନି।
ମୁଁ କହିଲି ଘରେ ସବୁ ଭଲ ଅଛନ୍ତି ତ?
ହଁ, ହଁ।
ଦେବସ୍ ସ୍ନାନ ପର୍ଣ୍ଣମାରେ କଉଁଠ କଣ ହଉଛି ତମର ସେ ପାଖାପାଖି?
ପାଖାପାଖି-ଇଁ ଏପଟେ ମୁଁ ଏତେ ରହିନାହିଁ। ଏପଟେ କାହିଁ କେତ୍ ସେ କେବେ ଦେଖି ନାହିଁ, କେବେ କୋଉଠି କଣ ହୁଏ? ୟାଙ୍କର ଏପଟରେ ମାନେ ମୋ ଶ୍ୱଶୁର ଘର ପଟରେ, ମୋ ବାପ ଘର ପଟେ ଭଲ ହୁଏ।
ହୁଁ।
ଏପଟେ କାହିଁ ଦେଖିିନାହିଁ, କେବେ ରଖ ରଥପଦ ଟାଣିବାର କିମ୍ବା ରଥ କଉଠି ଆସିବାର ମୁଁ କେବେ ଏପଟେ ଦେଖିନାହିଁ। ମୁଁ ଯଉ ପ୍ରାୟ ରଥ ବେଳକୁ ଘରେ ଥାଏ, ବାପ ଘରେ ମୁଁ ଦେଖେ। ନହେଲେ ଥିଲିସ୍ ମୁଁ ପ୍ରାୟ ରୁହେନି ନା ପଳେଇଯାଏ। ସ୍ଵାମୀଙ୍କ ପାଖରେ ଥିଲି।
ମାନେ ଫ୍ୟାମିଲି ସହ ଛୁଆ ପିଲା ବିି ପଳେଇଥିଲେ ନା କଣ?
ହୁଁ ସେଠି ଥିଲି। ମୁଁ ଏତେ-ଏ ଏଠି ଏତେ ରହିକି ଦେଖି ନାହିଁ, ତାଙ୍କର ଯୋଉ-ଉଁ ଉଁ ମାନେ ଯଉ ରଥଯାତ୍ରାଟା।
ହ, ହୋ।
ଗୋଟେ ଥର ଥିଲି, ଯେ କଣ ଆସିଥିଲା ରଥ? ରଥ ସ ଏପଟ ଗାଁରୁ ନ ଅଲଗା ଗାଁରୁ ଆସିଥିଲା। ରଥ ନେଇକି ଆସିଥିଲା। ଯାଇକି ଟିକେ ଦର୍ଶନ କରିକି ରଥ ଟାଣିଥିନୁ ଆଉ।
ହୁଁ ହୁଁ।
ହୁଁ, କଲ ଆସୁଛି ବୋଧେ? କାଟିଦିଅ ସେ କଲ।
କଁ କହିଲେ?
ମୁଁ ନି ଅଲଗା କଲ୍ ଆସଛି ବୋଧେ କାଟିଦିଅ।
ସେଇଟା କା ଟି ମାନେ କଟେଇ ଦେଲେ ଉଠେଇ ଦେଲେ ଫେର ୟାଡୁୁ କଟିଯିବ।
ସେ କଲ୍ଟା କାଟିଦିଅ।
ନାଇଁ କାଟିଲି ନେଇଁ ସେଟାକୁ ମାନେ ମାରଦେଲି ଇଏ ମାରଦେଲି।
ହଁ ହଁ।
ହୁଁ, ମାନେ ସେ ଗୋଟେ ଗୋଟେ କଣ ଜିମି ଆପ ରେ ତା ଫଟୋ ଏଡ଼ିଟିଂ କରିବା ପାଇଁ ମୋ ପାଖକୁ ସେ କଲ୍ କରିଛି।
ହଁ ହଁ। ତାପରେ ଇଏ ମ ତ କମ୍ପ୍ଲିଟ ହେଇଯାଇଛି ହେଲା ପ ସେକେଣ୍ଡ ଟାସ୍କ କଣ ଆସିବ ଆସିଲେ ଯାଇକି ଯାହା ହବ ଏଟା। ସବମିଟ କଲା ଉକୁ ହଉନି ଆଉ କଣ ହବ କନାଇ। କହୁଛନ୍ତି ପଇସା ଆସିବ ବୋଲି ଟିକିଏ ଲେଟ୍ ହବ କିନ୍ତୁ ଆସିବ।
ହୁଁ ହୁଁ, ଆସିବ ବୋଲି ତ କହିଛନ୍ତି ଆସିବ।
ହଁ।
ଆଉ ତାପରେ ମୁଁ ଆସିଛି ଟିକେ ଘର ଏ ଦେଖୁନ କେତେ ଥର ସେ କଲ୍ ଟା କରୁଛି କଣ କରିବ ମଣିଷ ଏଇ କଲ୍ ଟା ନହେଲେ କମ୍ପ୍ଲିଟ ହେଇଯାଉ। ତା ସହିତ ମୁଁ ଦି ମିଟି ଗୋଟେ ମିଣ୍ଟ କଥା ହେଇ ସେ ତା ତମକୁ ଅ ଅନଲାଇନକି ଡାକିବି ହେଲା।
ହଁ ହଁ।
ଆଉ କଣ ଯୋଉ ଆମର ଅ ରବି ଫସଲ କଣ କରନ୍ତି, ଘରେ ନା ନାଇଁ କିଛି ନାଇଁ? ଫସଲ ଫସଲ କରନ୍ତି।
ନାଇଁ ଏବେ କିଛି ହଉନି କି କିଏ କରିବ। ଘରେ ତ କେହି ନାହାନ୍ତି କିଏ କରିବ।
ଓହ। ଭାଇ ଥିଲେ ସିନା ସବୁ କରିଥାନ୍ତା ନା ଭାଇକି ବାହାରକୁ ଛାଡିଦେଲ।
ହଁ ଭାଇ ରହିକି କଁ କରିବେ, ସେ ଯୋଉ ଧାନ ଚାଷ ହେଲେ ଯାଇକି ଦା ଦା ଧରିକି ପଳେଇଯିବେ ଯାଇକି ହିଡ ଉପରେ ଶୋଇ ଶୋଇକି ପଳେଇ ଆସିବେ।
ଓହୋ ମାନେ ବିଲକୁ ଯିବେ ଧାନ କାଟି ଆକୁ କିନ୍ତୁ ହୀର ଉପରେ ଶୋଇ ଶୋଇକି ଆସିବେ। ମୋ ଭଳିଆ ଆଉ ଯେମିତି ମୁଁ ଯିବି ମଦ୍ରକା ସାଗତ ତଳିବାକୁ ଯିବି ବିଲକୁ ବୁଢ଼ୀବା ସହିତ। କିନ୍ତୁ ମୁଁ ବିଲ ହୁଡା ଉପରେ ଶୋଇଥିବି ସିଏ ତାର ତୋଳୁ ଥିବ। କମ୍ପ୍ଲିଟ୍ ହେଇଗଲା।
ହଁ ହ କମ୍ପ୍ଲିଟ ହେଇଗଲା ରଖୁଛି ହଁ ହଁ।